କଣ କରୁଛନ୍ତି?
କିଛି ନାହିଁ ବସିକି ଛାତ ଉପରେ ଆଉ କଣ କରିବି।
ଓହୋ ଆଉ ଆପଣଙ୍କ ଦେହ ସବୁ ଠିକ ଠାକ୍?
ହଁ ମୋ ଦେହ ଠିକ୍ ଅଛି ଆଉ ତମେ ଖାଇ ପିଇ ସାଇଲଣି ସବୁ?
ନାଇଁ ଖି ଖାଇବା ପିଇବା ଷ୍ଟାର୍ଟ ହେଇନି ହବ ଆଉ। ନାଇଁ ଖାଇବା ଏବେ ହେଇନି ନା ରୋଷେଇ ଚାଲ୍ ଛି?
ଅ ଭଲ ତାହେଲେ ନା ଭଲ ଭଲ।
ହୁଁ ହୁଁ ଆପଣ ଖାଇନାହାନ୍ତି?
ମୁଁ ଖାଇନି ମୁଁ ଆଉ କଣ ଖାଇବି ଏଇନେ ଏତେ ରାତିରେ ଖାଇ ମାନେ ଅଳ୍ପ ଟାଇମ ହେଇଛି ନା।
ଓହୋ କେତେବେଳେ ଖାଆନ୍ତି?
ଖାଇବି ସେ ରାତି ନଅଟା ନଅଟା ଆଟଟା ବେଳେ ଖାଇବି ଆଉ।
ଓ ହୋ।
ହଁ ଆଉ ଆପଣ ଯୋଉ ଯାଇଥିଲେ ଆଡେ ବୁଲି ବୁଲି ଯାଇ ସାରିଲଣିି।
ହଁ ଟିକେ କାମ ଥିଲା ସହରରେ ତ ସେଥିପାଇଁ ଟିକେ ପଳେଇଥିଲି ଆଉ।
ଅ ଆଉ ସବୁ ଆଉ ସବୁ ଠିକଠା ତ ଭଲ ସବୁ।
ହଁ ହଁ ଆଉ ସବୁ ଠିକ ଠାକ୍ ଆପଣଙ୍କର
ହୁଁ ମୋର ବି ସେ ଭଲ ମୁଁ ବି ଯାଇଥିଲି ଆଡେ ମତେ ଭଲ ଲାଗିଲାନି ବୋର ଲାଗିଲାାନ ନା ମୁଁ ଟିକେ ହିନ୍ଦୀ ଯାଇଥିଲି ବୁଲିକି ପଳେଇଲି ଆଉ।
ଆପଣଙ୍କୁ କୋଉ ପର୍ବ ଭଲ ଲାଗେ?
କଣ କହିଲ
ଆପଣଙ୍କୁ କୋଉ ପର୍ବ ଭଲ ଲାଗେ
ମତେ କି
ଆଜ୍ଞା
ହୁଁ ମତେ ଏମିତି ମାନେ ଦଶହରା ରଜ ଏମିତି ସେମିତି ମାନେ ଯେତେ ପର୍ବ ସବୁ ମାନେ ଭଲ ଭଲ ପର୍ବ ଦୀପାବଳି ବି ସେ ଭଲ ଲାଗେ ମୋତେ ଆଉ
ହୁଁ ହୁଁ ଆ ମତେ ଦୋଳ ପୂର୍ଣ୍ଣିମା ଦଶହରା ଏଇ ଦିଟା ପର୍ବ ମତେ ଇ ଦିଟା ହିଁ ଭଲ ଲାଗେ
କାହିଁକି
ମାନେ ଦଶହରାରେ ଲୋକ ଗହଳି ଲାଗି ରୁହେ ତ ଦୋକାନ ବଜାର ସବୁ ଭିଡ ରୁହେ ତ କିଣାକୁ କିଛି ଜିନିଷ କିଣାକୁଣି କରିବା ପାଇଁ ବୁଲାବୁଲି କରିବା ପାଇଁ ଭଲ ଲାଗେ ଆଉ ଦୋଳ ପୂର୍ଣ୍ଣିମା ତ ଆମ ଗାଁ ମାନେ ଆମ ଗର ହେଲା ଦୋଳ ହୁଏ ଚାରି ଦୋଳ
ହଁ
ଚାରି ନମ୍ବର ଦୋଳ ହେଲା ଆମ ଗାଁ ରେ ଦୋଳ ପୂର୍ଣ୍ଣିମା ଯାତ୍ରା ହୁଏ
ହଁ
ଆଉ ତାପୁ ମାସେ ପର୍ଯ୍ୟନ୍ତ ଆମର ଏମିତି ଦୋଳ ପୂର୍ଣ୍ଣିମା ଏମିତି ଲାଗି ରୁହେ ଚନ୍ଦନ ଯାତ୍ରା ପର୍ଯ୍ୟନ୍ତ ଗୋଟେ ମାସ ପ ମାନେ ଏପଟ ସେପଟ ବୁଲାବୁଲି ଦୋଳ ପୂର୍ଣ୍ଣିମା ଦେଖା ଦୁଖିରେ ଜଣା ହିଁ ପଡେନି କେତେ ଶୀଘ୍ର ଗୋଟେ ମାସ କଟିଯିବ
ଅ ମତେ ମତେ ତଳଟା ପାଇଁ ଭଲ ଲାଗିବ କହିଲ ନା
ଆଜ୍ଞା
ଏ ଦୀପାବଳିରେ ମାନେ ଯୋଉ ମାନେ ମାନେ ସୋଉ ମାନେ ବାଣ ଫାଣ ହୁଟେ ନା ଏଇଟା ମତେ ମତେଜାଗ ଦେଖିବା ପାଇଁ ଆଉ ବାଣ ଫ ସେଇଟା ମସ୍ତ ଲାଗେ ସେଇଥିପାଇ ମୋତେ ଦୀପାବଳି ଟା ବି ଭଲ ଲାଗେ ଅଧିକ ଆଉ
ଆଚ୍ଛା
ଆଉ ତମକୁ ଦୋଳ ପୁନଣିଆ ଭଲ ଲାଗେ ମାନେ ଲୋକ ଗଳି ତମକୁ ଟିକେ ଅଧିକ ଭଲ ଲାଗେ ତାହେଲେ ଜଣା ପଡଛି ତମ କଥାରୁ ଆଉ
ହଁ
ଆଉ
ଆଉ ଆପଣଙ୍କର ଫେବରଟ ଜାଗା କୋଉଠି ବୁଲିବା ପାଇଁ ଭଲ ଲାଗେ
ଫେଭ ଫେବ୍ରେଟ ଜାଗା ଓଡିଶା ଭିତ ତମତ ଭଲ ଲାଗ କଉଟେ କହିଲ ଆ ଚଣ୍ଡିଗୋଲ୍
ସେଠି କାହିଁକିି
କ ସେ ଏଇଟା ବହୁତ ଖୋଲ ଅଛି ନା
କଣ କହିଲ
କୋଲ କଣ
ମାନେ ଟିକ କହିବା ଗଲେ ଚଣ୍ଡିଖୋଲ ମାନେ ଯ ସବୁ ମାନେ ମାନେ ଐତିସ ଜିନି ନାହିଁ ସେଥିପାଇ ମୋତେ ଟିକେ ଐତିହାସିକ ଜିନଷରେ ମତେ ଟିକେ ମେଇଣ୍ଟରେଷ୍ଟଟ ନା ସେଇଥିଇଁ ମତେ ତ ଟିକେ ସେଇଟା ଭଲ ଲାଗେ ଆଉ ମାନେ ଚଣ୍ଡି ଗୋଲ ହେଇଗଲା ମାନେ ଢେଙ୍କାନାଲାରେ ଗୋଟେ ନାହିଁ ତ ଏମିତି କଣ ଗଟେ ଗୋଟେ କଣ ସେଇଟା ଗୋଟେ ରାଜାଙ୍କ ନାଁ ର ଗୋଟେ ନାହିଁ ସ୍ଥାନଟେ ସେଇଟା ହମତି ଭଲ ଲାଗେ ସେଇଟା ବୁଲିବା ପାଇଁ
ଓହୋ
ଆଉ ତମକୁ କୋଉଠି ଯାଗ କୋଉ ଜାଗା ବୁଲିବା ପାଇଁ ଭଲ ଲାଗେ
ମତେ ମତେ ସେମିତି କୋଉ ଜାଗା ବୁଲିବାକୁ ଭଲ ଲାଗେନି କିନ୍ତୁ ନୂଆ ନୂଆ ଜାଗାକୁ ଯାଇକି ବୁଲାବୁଲି କରିବା ପାଇଁ ଭଲ ଲାଗେ ମୋର ସେଇଟା ଇଚଛା
ନୂଆ ନୂଆ ଯା ବୁଲିବାକୁ ଭଲ ଲାଗେ?
ହୁଁ।
ଆଉ ଆଉ ତମକୁ କୋଉ ଋତୁ ଭଲ ଲାଗେ?
ମତେ ଋତୁ ଋତୁ ଋତୁ ଏଇ ସେଇ ଯୋଉ ଟାଇମରେ ଦୋଳ ପୂର୍ଣ୍ଣିମା ହୁଏ ନା ସେଇ ଟାଇମରେ ସେଇ ଋତୁ ଟା ଭଲ ଲାଗେ।
ଦୋଳ ପୂର୍ଣ୍ଣିମା ରଚୁନାଟା କଣ କି? ମୁଁ ଜାଣିପାରୁନି ତ।
ମୁଁ ବି ସେଇ ଋତୁୁରା କହିପାରିବିିନହିଁ।
ଏ ମତେ ଭଲ ମତେ ଲାଗୁଛି ବୋଧେ ଶୀତ ଋତୁ ବୋଧେ।
ହଁ ଶୀତ ଷ୍ଟାର୍ଟ ହେଇନଥିବ।
ମଝେ ମଜି ଥିବ।
ହୁଁ ମାନେ ଆରମ୍ଭ ହବାକୁ ଯାଉଥୁ ଶୀତରୁ ତୁ। ହଁ ଆରମ୍ଭ ହବାକୁ ଯାଉଥିବ ଶୀତରୁ ତୁ ତ ଆଉ।
ଆରମ୍ଭ ହେଉଥିବ ଉଁ ମଝିରେ ମଝିରେ ବର୍ଷା ବି ହୁଏ ନା ସେଥିପାଇଁ ସେଟା କଣ ତୁ ଭଲସେ ଜାଣି ହଉନି।
ହଁ।
ଆଉ ତମକୁ କୋଉ ମାନେ ଖାଦ୍ୟ କଣ ଖାଦ୍ୟ ତମକୁ ଖାଇବାକୁ ଅତ ଅଧିକ ଭଲ ଲାଗେ କହିଲ ଅଧଆ।
ପଖାଳ
ଆଉ ମାନେ ମୁଁ ଶୁଣ ମୋ କଥା ଶୁଣ ଆଗ ଯୋଉ ମାନେ ଏମିତି ପାଞ୍ଚଟା ଖାଦ୍ୟର ନାଁ କୁହ ଯଉଟା ତମକୁ ମାନେ ଖାଇବାକୁ ବହୁତ ଭଲ ଲାଗେ ହେଲା
ମତେ। ହୁଁ ବରା।
ବରା ଭ ଲାଗେ
ହୁଁ।
ଆଉ କଣ ଭଲ ଲାଗେ?
ଆଉ ସେମିତି କିଛି ଭଲ ଲାଗିଲା ଭଳି ଜିନିଷ
ଆ।
ହୁଁୁଁ। ଆଉ କୋଉଟା ତ ସେଇ ଯୋଉ ଆମର ଇଟଲି ବରା ପୁରି। ଆଉ ବେଶୀ ପସନ୍ଦ ତ ଆରିସା ପିଠା ଭଲ ଲାଗେ। ହୁଁ।
କଣ ଏବେ ଯଉ ରଜ ହେଲା ଏଟା ଆରିସା ବିଟା କରିନ କି?
ନାଇ ନାଇ ନାଇଁ ଆମର ରଜରେ କିଛି କରିନଥିଲୁ।
ହଉ ହଉ ଆଉ ତାହେଲେ ରଜ ତମେ ତାହେଲେ ଏ ବର୍ଷ ଭଲସେ ପାଳି ପାଇଲନି ଆଉ।
ନାଇଁ ଆମର ପ୍ରୋବ୍ଲେମ ଥିଲା ତ। ଏଥିପାଇଁ ପାଳିହେଲାନି ଆଉ।
ଅ ହଉ ଆଉ ମତେ କଣ ଖାଇବା ଭଲ କହିବି ମତେ ତ ଭଲ ଲାଗିବ ପା ଏକ ନମ୍ବର କହିବାକୁ ଗଲେ ଦହିବରା ହିଁ ମତେ ଖାଇବାକୁ ଅଧିକ ଭଲ ଲାଗେ
ଓହୋ ଆଉ କଣ
ଦହିବରା ଖାଇବା ଭଲ ଲାଗେ ଆଉ ଇଟଲିବୁନ ଖାଇବା ଭଲ ଲାଗେ
ହୁ
ଆଉ ପନିର ବିରିୟାନୀ ଖାଇବା ଭଲ ଲାଗେ ଏ ସବୁ ମାନେ ଯେତେ ସବୁ ଫ ଫାଷ୍ଟ ଫୁଡ ଜିନିଷେ ଖାଇବା ମତେ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା। ଆଉ ଦେଶୀ ଖାଇବା କଣ ଭଲ ଲାଗେ ଆମ ଓଡିଆ?
ଦେଶୀ ଖାଇବା ଓଡିଆ ତ ଟପରେ ରହିବାକୁ ଗଲେ ପଖାଳ ହତି କାଳୁ ପୋଡା ଆଉ।
ଉଁ ହୁ। ଆଉ ତା ସଥିରେ?
ତା ସାଥିରେ ପ ହଁ ହେଇଟା ବି ଭଲ। ସେଟା ବି ଟିକେ ଟିକେ ଭଲ ଲାଗେ। ଆଉ ବୁ ତମେ ମାନେ କଣ ତ ହେଟା ମନେ ପଡୁନି ମୋର କହିବାକୁ।
କଣ କହ।
କଣ ପୋଇ ରେ ଯୋଉ ଠାକୁର ଅଛନ୍ତି ନା ହେଠି କେତେ କେତେ ଗୋଟେ ଭୋଗ ତିଆରି ହଉନି କି ମାନେ କେତେ ପ୍ରକାର ଭୋଗ ତିଆରି ହୋଉଚି ତ?
କେତେ ପ୍ରକାର ସେଇଟା ଶହେ କେତେ କ
ନା ନା ଶହେ କି ଛପନ ଭୋଗ ପରା କୁହନ୍ତି।
ହଁ ହଁ ହଁ।
ଛପନ ଭୋଗ ତମେ ଖାଇ ଛପନ କେବେ?
ନା ପୁରୀ ଯିବା ଭାଗ୍ୟ ନାହିଁ।
ତମେ କେବେ ପୁରୀ ଯାଇନ?
ନା କେବେ ପୁରୀ ଯାଇନି ପୁରୀ ପୁରୀ ଆଗକୁ ଯାଇଛି କଣ ପୁରୀ କେବେ ଯାଇନି।
ତମେ ଧର କେବେ ହିଁ ପୁରଇ ଯାଇ ପାରିଲାନି ଆଉ ପୁରୀ ଯିବ ନା ଭଗବାନ ଅଛନ୍ତି ଭଗବାନଙ୍କୁ ଦର୍ଶନ କରିବ।
ନାଇଁ ପୁରୀ ପୁରୀ କେବେ ଦର୍ଶନ ହେଇ ପାରନି ଜଗାଙ୍କ ସାଙ୍ଗରେ କେବେ ଦର୍ଶନ ହେଇନି ହବ କେବେ ଗୋଟେ ଆଉ ତାଙ୍କ ଡୋରି ଲାଗିନି ନା ସେଥିପାଇଁ। କୁହନ୍ତି କି ପୁରୀ ଯିବାକୁ ଗଲେ ଡୋରି ଲାଗିବାର ନିହାତି ଦରକାର ଯେ ପର୍ଯ୍ୟନ୍ତ ଡୋରି ଲାଗିନି ସେ ପର୍ଯ୍ୟନ୍ତ ତମେ ପୁରୀ ପହଞ୍ଚ ଯାଇ ପାରିବ ନାହିଁ
ନାଁ ଏଇଟା ତ ସତ।
ଡୋରି କେବେ ଲାଗିନି ଆଉ।
ଡୋରି ଯେବେ ଲାଗିବ ସେବେ ତାହେଲେ ତମ ଯିବ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆମ ଜାଗା ନିଶ୍ଚୟ ଦୂର ଲଗେଇବ ତାଙ୍କ ଭ ତମ
ହୁଁ ଭକ୍ତିରେ ତମେ ଯେତେ ରହିବ ସେତେ ଭଲ।
ହୁଁ ନା ନା ନା ନା ମୁଁ ଆମିଷ ଛାଡି ଦେଇଛି ଖାଉନି।
ତମେ ଆମିଷ ଛାଡ଼ି ଦେଇଛ?
ଆଜ୍ଞା ଆପଣ ଖାଆନ୍ତି?
ମୁଁ ବିଲକୁଲ ମୁଁ ଗୋଟେ ବର୍ଷ ହେଲା ଆମିଷ ଖାଉନି ପା।
ଆଚ୍ଛା ଆଚ୍ଛା ନା ଠିକ ଠିକ ଠିକ ଆମେ ସେଟା ଖାଇବାଟା ଭଲ ଜିନିଷ କିଛି ମାନେ ଦେହ ପାଇଁ ଭଲ କିନ୍ତୁ ବକ୍ତିରେ ରହିବା କିନ୍ତୁ ଯିଏ ଯୋଉଟା ବୁଝିପାରିଲା ଆଉ କିଛି ଲୋକ ଥାଆନ୍ତି କି ମାନେ କଣ ନିଜ ଦେହ ସୌନ୍ଦର୍ଯ୍ୟ ବଢିବା ପାଇଁ ମାନେ ଦେହକୁ ହେଲ୍ଥ। ଆଉ ହେଲ୍ଥ ରଖିବା ପାଇଁ ବି ଲୋକ ଖାଆନ୍ତି କୁହନ୍ତି କି ସେଥିରେ ଆମିଷରେ ବହୁତ ମାନେ ଆମର ରହିଥାଏ କଣ କହିଲ ଅମଳ।
ହଁ ଅଧିକା ଭିଟାମନ୍ ରହିଛି। ତାଇଁ ନା ଡଟର କୁ କହନ୍ତି ଖାଇବା ପାଇଁଁ। କିନ୍ତୁ ଗୋଟେ ଦୃଷ୍ଟିକୁ ଦେଖିବାକୁ ଗଲେ ଆମିଷଟା ଗୋଟେ। ଗୋଟେ ମାନେ ଧର୍ମିକ ଦୃଷ୍ଟି ଗଲା ବେଳକୁ ଗଟେ ଅଧର୍ମ କହିବାକୁ ଗଲେ। କିନ୍ତୁ ଅଧିକା ଭିଟାମିନ ମିଳୁଛି ବୋଲି ଲୋକ ଖାଉଛନ୍ତି ପୁଣି ସ୍ୱାଦଟା ତାର ଅଧିକା ଅଛି ନାଁ ହିଥିପାଇଁ। କଉ ପାଗଳ ହେଇ ଖାଉଛନ୍ତି ତା।
ହୁଁ ତୋ ଝିଅ ଯୋଉ ଟାଇପର ନେଇକି ଖାଇଲା ଆଉ। କିଛି ଲୋକ ଥାଆନ୍ତି ଛାଡି ଦିଅନ୍ତି ମାନେ। ଭଗବାନ କ ଭାବିକି କି ସେ ତ ଗୋଟେ ଜୀବ ତାକୁ କାହିଁକି ଆମେ ମାରିକାଟି ଖାଇବା କିଛି ଲୋକ ସେମିତି ଖାଆନ୍ତି ଆଉ କିଛି ଲୋକ ଭାବି ନିଅନ୍ତି କି ନାଇଁ ନିଜ ଦେହ ସୌନ୍ଦର୍ଯ୍ୟ ଟା ବଢେଇବା ପାଇଁ। ଭିଟାମିନ୍ ତ ଅଧିକ ରହୁଛି। ତେଣୁ କନି। ସେଥିପାଇଁ ଖାଆନ୍ତି।
ହଁ ଆପଣ ଆପଣ ମତରେ ମାନେ। ଆମିଷର ଖାଇବାଟା ଠିକ ନଁ ଭଲ କହିଲେ।
ବିଲକୁଲ ଉପରେ ଭୁଲ ନିଜର ସ୍ଵାଦ ଆଉ ନିଜର ଭୋକ ପାଇଁ ତମେ ଗୋଟେ ଜୀବ ହତ୍ୟା କରି ଖାଇବାଟା କଣ ଠିକ କି।
ରାଇଟ୍ ରାଇଟ।
ସେଇଆ।
ସେଥିପାଇଁ ତ ମୁଁ ବି ଆମି ଛଡି ଦେଇେଇଛି ନା।
ହୁଁ ହୁଁ ନାଇଁ ଭାଇ ଯିଏ ବୁଝି ପାରିଲା ସେ ଠିକ ସେ ନ ବୁଝି ପାରିଲା ବି ସେ ଠିକ। ଆମେ କାହିଁକି। କାହାକୁ କହିବା। ସାର ଦିଆ ବାସ୍।
ଆଜ୍ଞା ତାକୁ ବୁଝିବା ଏଠୁ ସେ ଗାଲୁ ମାରିବ ପ ଏଇଟା ସେଟ କେତେ କଣ କହିବ। ସେ ତେଣୁକରି ସେ ସେ ବି ମଣିଷ ତାକୁ ବି ସେମାନେ।
ହୁଁ ହୁଁ।
ମାନେ ସେ ବି ମଣିଷ ସେଇ ଜାଣିପାରୁଥିବେ ନାଇଁ। ଯେ ଏହା ମାନେ ଏଇଟା ଗୋଟେ ପାପ କଥା ତଥାପି ସେମାନେ ଏଇଟା କରିବେ ଏଇ କର୍ମଟା ଲଗାତାର।
ହଁ ଯିଏ ମାନିଲା ଭାଇ ସେ ଠିକ ଯିଏ ନ ମାନିଲା ନାଇଁ।
ହଁ ଯିଏ ମାନିଲା ଠିକ ସେ ନ ମାନିଲା ଭୁଲ ଆଉ।
ହ ତ ଆମେ ଆମ ହିସାବରେ ଠିକ୍ ଅଛନ୍ତି, ସେମାନେ ତାଙ୍କ ହିସାବରେ ଠିକ୍ ଅଛନ୍ତି। ତ କାହିଁକି କାହାକୁ କିଛି କହିବା ଯେ? କିଏ କଣ କହିବ ବା?
ଏ ସବୁ ଶେଷ ସମୟରେ ଜଣା ପଡିବ ଆଉ। ହଉ ତାହେଲେ, ମୁଁ କଲ୍ ଟିକୁ ଦି ଏଣ୍ଡ କରିଦେଉଛି, ଆପଣ ଆଉଥରେ ମୋତେ କ